ହାଲୋ।
ହାଲୋ।
ଆଁ।
ହଁ କଣ କରୁଚ?
ଉୁଁ ଏଠି ଅଛି ବସିଚି। ଆଉ ଟିକେ ହେଁ ହୁଁ ମୁଁ ମହିମାଗାଦି ବିଷୟରେ କହୁଚି ଟିକେ।
ମହିମା ଗାଦି ତମ ସେପଟେ ମହିମାଗାଦି ନା।
ହଁ। ଆମର ସେପଟେ ବୋହୁତ ଫେମସ୍ ଜୋରନ୍ଦା। ସେ ବି ଜୋରନ୍ଦା ରେ ବହୁତ ଫେମସ ହୁଏ। ଆଉ ସେଠି ବହୁତୁ ମାନେ ସବୁ ଆଡୁ ଆସନ୍ତି ଲୋକ। ବହୁତୁ ଆସନ୍ତି ଲୋକ ମାନେ ଏମିତି ବହୁତ ବାହାରୁ ବି ଆସନ୍ତି ଲୋକ। ଆଉ ହୋଉଚି ବାବାଜୀ ମାନଙ୍କର ଗୋଟିଏ ମାନେ ଝାଡ ହୁଏ ଝାଡ ହୁଏ ଏଠି ଶହ ଶହ ଲୋକ ଆସନ୍ତି ଘିଅ ଢଳା ଯାଏ। ଏ ତାପରେ ବୋହୁତୁ ଦୋକାନ ପତ୍ର ବୋହୁତୁ ବସେ। ବୋହୁତୁ ଉଁ ଲୋକ ବି ଗହଳି ହୁଏ ନାଚପଟି ଇଏ ସିଏ ସବୁ ଓ ସେଠି ପଡେ। ମାନେ ପୁରୁ ରସ୍ ହୁଏ ସେ ଏରିଆ କିନ୍ତୁ ବୋହୁତୁ ଫେମସ। ବୋହୁତୁ ଦର୍ଶନୀୟ ଜାଗା ବି ଅଛି। ଦେଖିବା ପାଇଁ ମାନେ ବାବାଜୀଙ୍କର ମଠ ସେଠି ଖାଇବା ପିଇବା ଭଲ ଅଁ ପ୍ରତ୍ୟେକ୍ ଜିନ୍ଷ ସେଇଠାରେ ହେଇଥାଏ।
ଓ ହ ଯୋଉ ଗୋଟେ ଶୁଣିଥିଲି ଝାଡ଼ ଜଳା ହୁଏ ସେଠି ନା କି
ଝାଡ ଜଳା ଗୋଟେ ମାନେ ଗୋଟେ ମାନସିକ ଥାଏ। ଝାଡ ମାନେ ଗୋଟେ ହୋଉଛି ବ ରୂପାର ଗୋଟେ ବଡ ମାନେ ଏପରିକ ଦୀପ ସେଠି ଥାଏ। ସେଇ ଦୀପରେ କଁ କରନ୍ତି ନା ସମ ଘିଅ ଢଳା ଯାଏ ସେଠି ବାବାଜୀ ମାନେ ଚଢନ୍ତି। ଚଢିକି ସେଠି ସମସ୍ତତିଙ୍କର ଯାହାର ଯାହା ମାନସିକ ଥଥିବା ଯାହା ଏମିତି ଥିବ ସେଇଠି ଚଢିକି ସମସ୍ତେ ଘିଅ ବା ଢାଳିବେ। ଠାକୁର ମାନେ ଏ ଯୋଉ ବାବାଜୀ ମାନେ ସବୁ ଚଢିକି ସେଇଠି ଘିଅ ଡାଳନ୍ତି। ଝାଡ ଜଳା ହୁଏ ସେଥିରେ ଆଉ ବୋହୁତୁ ଶହ ଶହ ଲୋକ ଯାଆନ୍ତି, ସେଠି ବଞହୁତୁ ଝାଡ଼ ଜାଳା ହୁଏ ଠାକୁରଙ୍କ ନାଁ ଧରିକି ଡାକନ୍ତି ଆଉ। ମହିମା, ଗୁରୁ ମହିମା ଆଲେଖ ବୋଲି ଆଉ।
ନାଲି ହଁ ମୁଁ ମୁଁ ଥରେ ଯାଇଥିଲି ଛୋଟବେଳେ ଯେ ମୋର ଆଉ ସେଟା ଖିଆଲ୍ ନାହିଁ ଆଉ। ନାଁ ତ ମୁଁ ଛୋଟବେଳେ ମୁଁ ଯାଇଥିଲି ଥରୁଟେ ଯାଇଥିଲି। ଆଉ କଣ ସକାଳ କଣ ଜଳିଖିଆ
ଜଳିଖିଆ ଆଜି ପରଟା ହେଇଥିଲା। ପରଟା ସହିତ ଗୋଟେ କରିଦେଇଥିଲି ଡାଲ୍ମାଟେ ସବୁ ମାନେ ଏଁ ହୁଁ କୁମ୍ଭ ଆଳୁ, ଆଳୁ, ବାଇଗଣ କଖାରୁ, ଅମୃତଣ୍ଡା ଆଁ ପ୍ରତ୍ୟେକ ପରିବା ପକେଇକି ଏଁ ଗୋଟେ ଡାଲ୍ମାଟେ କରିଦେଇଥିଲି ଡାଲ୍ମାଟେ କରିକି ତାପରେ ସେ ଜଳଖିଆ ଉଁ ସମସ୍ତେ ପରଟା କରିଦେଲି। ପରଟା କରିକି ଜଳଖିଆ ଦିଆ ହେଲା ତାପରେ ଏଁ ସବୁ ପିଲାମାନୋନେ ଖାଇଲେ। ଖାଇକି ମୁଁ ଏବେ ଆସିଛି ଆଉ।
ଜଳିଖିଆ ଜଳିଖି ଆମର କରିବି ଯାଉଚି ପୁଅ ଟିକେ ସ୍କୁଲ୍ ଯିବ ତାକୁ ପଠେଇଦେବି ସିଏ ତାର ଏଇନା ମର୍ଣ୍ଣିଂ ସ୍କୁଲ ଅଛି ଛତୁଆ ଖାଇକି ପଳେଇବ ଦି ଘଣ୍ଟାରେ ଆସିବ ଆଠଟା ରୁ ଦଶଟା। ତାପରେ ମୁଁ ଟିକେ ଜଳିଖିଆ କରିବି ଉପମା ଟିଏ କରିବି ଉପମା ଡାଲମା ଟିଏ କରଦେବି। ଆଉ ବଡ ପୁଅ ଇଏ ଖାଇବେ ମୁଁ ଖାଇବି ସିଏ ବି ସ୍କୁଲରୁ ଆସିଲେ ଖାଇବ। ହ ସାନ ତାପରେ ଟିକେ ରୋଷେଇ କରିବି ଆଉ। ଆଉ ଆଉ କୁଆଡେ ପିକନିକ୍ ଯାଇନା ଆମର ଯାଇଥିଲୁ ବର୍ଷ ପିକନିକ୍? ଗୋ ମୁଁ ଯାଇଥିଲି ଏଥର ତେରଟା ଜାଗା ଯାଇଥିଲି ପିକନିକ୍ ତେରଟା ଜାଗା ମୁଁ ନୟାଗଡ଼ ଲାଇନ ଯାଇଥିଲି।
ହଉ
ସେଠି ନୟାଗଡ଼ରେ ସେଠି ଦିଟା ବଡ ବଡ ଯେ ଜିନିଷ ଅଛି ଦେଖିବାର। ହଁ ଗୋଟେ ରାମ ମନ୍ଦିର ଏବେ ଫତେଗଡରେ ହେଇଛି ଟା ରାମ ମନ୍ଦିର ପୁରା ଅଯୋଧ୍ୟା ରାମ ମନ୍ଦିର ଯେମତି ସେଠି ସେମିତି। ପୁରା ଡିଟୋ ଆଯୁଧ୍ୟା ରାମ ମନ୍ଦିର ସେଠି ସେ ରାମ ମନ୍ଦିର ଦେଖିଲୁ। ବଢିଆ ହେଇଛି ରାମଙ୍କ ମନ୍ଦିର ଯେମ୍ ପୁରା ବହୁତ ବଢିଆ ହେଇଛି ସେ ଏରିଆ ପୁରା ବଢିଆ ଲାଗୁଛି ପାହାଡ ଉପରେ ପୁରା ପାହାଡ ଉପରକୁ ଗାଡି ପୁରା ଯିବ। ସେଠି ଦେଖିଲୁ ରାମନ୍ଦିର ତାପରେ ଆଉ ଗୋଟେ ହେଇଛି। ପୁରା ବୈଷ୍ଣବ ଦେବୀ ପୁରା ଯେମିତି ଜାମ୍ମୁ କାଶ୍ମୀରର କଟରାରେ ଯେମିତି ବୈଷ୍ଣବ ଦେବୀ ପାହାଡ ଉପରେ ସେମତି ଡିଟୋ ପାହାଡ ଉପରେ ପାହାଡକୁ କଟା ହେଇକି ଗୁମ୍ଫା କରାହେଇକି ବୈଷ୍ଣବ ଦେବୀ କରାହେଇଛି ପୁରା ଗୁମ୍ଫା ଭିତରେ ତୁମେ ଗୋଟେ କିଲୋମିଟର ପୁରା ଚାଲିକି ଯିବ। ଆଉ ଗୁମ୍ଫା ଭିତରେ ଯେମିତି ଜାମ୍ମୁ କାଶ୍ମୀରରେ କଟରା ରେ ଯେମିତି ବୈଷ୍ଣବ ଦେବୀ ଅଛନ୍ତି ସେମତି ଏକ୍ସାକ୍ଟ ବୈଷ୍ଣବ ଦେବୀ ଗୋଟେ ପାହାଡ ଉପରକୁ ତମେ ଚଢିକି ଯିବ। ହଁ ସେଠି ଦିଟା ଜିନିଷ ଏଇ ଦିଟା ଜିନିଷ ପୁରା ମେନ ଦେଖି ଆଉ ବାକି ସାଇବାବା ମନ୍ଦିର ଦେଖି ଦେଖିଲୁ ଭୈରବୀ ମନ୍ଦିର ଦେଖିଲୁ। କାଳୀଙ୍କ ମନ୍ଦିର ଦେଖିଲୁ କାର ଭୈରବ ମନ୍ଦିର ଦେଖିଲୁ। ତାପରେ ଏପଟୁ ଆଉ ବହୁତ ମନ୍ଦିର ଲବୁ ବାବା ମନ୍ଦିର ଦେଖିଲୁ। ଏମତି ତେରଟା ଜାଗା ଆମେ ବୁଲି ବୁଲି ନୟାଗଡ ଆମେ ବାଙ୍କିରୁ ଷ୍ଟାର୍ଟ କଲୁ। ବାଙ୍କୀ ରୁ ଚର୍ଚିକା ମନ୍ଦିର ଦେଖି ଦେଖିକି ଏପଟେ ଟି ବ୍ରିଜ ଗୋଟେ ଅଛି ନୃସିଂ ସିଂହନାଥ ମନ୍ଦିର। ହଁ ଟି ବ୍ରିଜ ଟି ବ୍ରିଜ ସିଂହନାଥ ମନ୍ଦିର ଦେଖିକି ନୟାଗଡ଼ ଯାଇକି ସବୁ ମନ୍ଦିର ତେରଟା ଜାଗା ବୁଲିକି ଆସି ବଢିଆ ବଢିଆ ଜାଗା। ନୟାଗଡ ତମେ କେବେ ଚାଲ ନୟାଗଡ଼ରେ ସେ ବୈଷ୍ଣବ ଦେବୀ ଦେଖିବ ବଢିଆ ହେଇଛନ୍ତି ନୟାଗଡ଼। ବୈଷ୍ଣବ ଦେବୀ।
ହୁଁ
ଆଉ ସିଆଡେ ତମର ଆଉ
ହ ମୁଁ ଆଉ କୋଉଠି ଯାଇଥିଲି?
ଆଉ ଆଉ ସେଇଠି ଆହୁରି ବହୁତ ମନ୍ଦିର ଅଛି ଗୋପୀନାଥ ମନ୍ଦିର କ୍ଷୀର ଚୋରା ଗୋପିନାଥ ମନ୍ଦିର ଯେମିତି ସେଠି ସେମିତି ସେଠି ସେ ମନ୍ଦିର ଗୋଟେ।
ଆହୁରି ଏମିତି ତେ ଦ ତେରଟା ଜାଗା ତ ବୁଲିଲୁ ଆଉ ଆହୁରି ମନେପଡୁନି ଆହୁରି ସେ ସେଇଠି ଭଲ ଭଲ ବଢିଆ ବଢିଆ ସବୁ ଜାଗା ଅଛି ସେଇଠି ଆମେ ଦେଖିଲୁ। ଆହୁରି ମୁଁ ଶୁଣିଥିଲି ସେଠି ଆହୁରି ବୁଲି ଜାଗାଅଛି ମଣିନାଗ ମନ୍ଦିର। ସେ ଆହୁରି ପୁରା ପାହାଡ ଉପରେ ସେଠୁ ଭାରି ଟିକେ ଡେଞ୍ଜର ଜାଗା ସେଠିକି ଯିବା ସେଠି ଯାଇପାରିଲୁନି। ଆଉ ମୁଁ ଥିଲି ଶୁଣିଛି ସେଠି ଅଛନ୍ତି। ସେ ଭାରି ଡେଞ୍ଜର ଜାଗା ସେଠି। ପୁରା ପାହାଡ ଯୋଉ ଉପରକୁ ଯିବେ ସେଇଟା ଟିକେ ଭାରି ଇଏ ଆଉ ଡେଞ୍ଜର ଜାଗା। ହୁସିଆର ରେ ଯିବାକୁ ପଡିବ, ମୁଁ ଆମେ ସେଠିକ ଯାଇପାରଲୁ ମୁ ନାଁ ଶୁଣ?
କଣ ଜାଗା ସବୁ ଅଛି ବୁଲିବାର?
ହଁ ମୁଁ ଯାଇଥିଲି ଏବେ ତାରାତାରିଣୀ। ବ୍ରହ୍ମପୁର ର ତାରାତାରିଣୀ ଯାଇଥିଲି ସେତ ମାନେ ବହୁତ ପାହାଡ କଟା ହେଇକି, ଠାକୁର ବହୁତୁ ଉ ଉପରେ ଅଛନ୍ତି। ପାହାଚ ଗୋଟେ ଗୋଟେ ଚଢି ଚଢି ଚଢି ଚଢି ତମେ ଯିବ, ଠାକୁରଙ୍କୁ କୁ ଦର୍ଶନ କରିବ। କିନ୍ତୁ ସେଠି ଯାହା ତମେ ମାନେ ଠାକୁରଙ୍କର ଆଜ୍ଞା ମାନେ ଭଲ। ସେଠି ହଉଛି ମାନେ, ତମେ ଯାହା ମାନସିକ କରିବ ସେଇଟା ଠିକ ମାନେ ବାଜିବ, ଆମେ ଗଲ ଭୋଗ ପ୍ରତ୍ୟକ ନଡ଼ିଆ କଦଳୀ ସବୁ ନେଇକି ଭୋଗ ସେଠି ଲଗା ହେଲା। ଆଉ ସେଠି ଦର୍ଶନ କରିକି ଆମେ ଯାଇଥିଲୁ ପ୍ରାୟ ଦଶ ଦଶ ଜଣ ଗାଡି କରିକି ଗୋଟେ ଗାଡି କରିକି ଆମେ ଗଲୁ। ଯାଇକି ଏଠୁ ବ୍ରହ୍ମପୁର ର ପ୍ରତ୍ୟେକ ଏରିଆ ତପ୍ତ ପାଣି ସେଠି ଗୋଟେ ଅଛି ତପ୍ତ ପାଣି। ସେଠି ଯାଇକି ପାଣି ଗୁଡା ପୁରା ଏତେ ଫୁଟୁଥିବ ଯେମିତି ପାଣି ଗୁଡା ସେମିତି ଫୁଟୁଥିବ, ସେଠି ଯାଇକି ଦେଖିଲୁ। ଦେଖିକି ବ୍ରହମପୁର ର ପ୍ରତ୍ୟେକ ଆଉ କାଳୁ ଠାକୁର ଅଛନ୍ତି। ସେଠିକି ଗଲୁ, ଠାକୁରଙ୍କୁ ଦର୍ଶନ କଲୁ। ଆଉ ତାରା ତାରିଣୀ ଆଉ ଜଣେ ଅଛନ୍ତି ଉଁ ମାନେ ସେ ତାଙ୍କର ମାନେ ଗୋଟେ ପୁରା ଇଏ ପରିକା ଷ୍ଟାଚୁ ପରିକା ସେ ରହିଛନ୍ତି, ସେ କଉଁ ଠାକୁର ଓ ନା ତ କାଳୁଙ୍କ ପାଖକୁ ଆଉ ଜଣେ ଶିବ ଶିବ ସେ ବହୁତ ମାନେ ତାଙ୍କର ବି ମହିମା ବହୁତ ଭଲ। ଏ ଦେଖିକି, ବୁଲିକି, ଆମେ ଆସିଲୁ ଆଉ।
ଲାଇନ ତାରାତାରିଣୀ ମୁଁ ଜାଣିଛି ମୁଁ ଇଏ ଯାଇଛନ୍ତି ମୁଁ ଯାଇନି ଆଖି ଯିବା ଥରେ ଆଉ।
ହୁଁ ତାରା ତାରିଣୀ ତ ବହୁତ
ଆଉ ଆଉ ଆଉ କଣ କଣ ବାଡିରେ ଆଉ ସବୁ କଣ କଣ ପର ସବୁ ସକାଳେ ତୋଳିଲେଣି ନା ତୋଳିନାହିଁ।
ହଁ ତୋଳି ସାରିଛି, ସବୁ ପରିବା ତ ଲାଗିଛି। ସେଇ ଯୋଉ ମିକ୍ସ ତରକାରୀ ଗୋଟେ ହବା ପାଇଁ ଖଡା ତୋଳିଲି। ବାଇଗଣ ତୋଳିଲି ହଁ, ଖଡା ଖଡା ସେ ଯୋଉ ଖଡା କ ଯୋଉଟା ହୁଏ, ଶାଗ ଟିକେ ସେଥିରୁ ବାହାର କରିକି ରଖିଲି, ଖଡା ସେ ତରକାରୀରେ ପଡେ, ଅମୃତଭଣ୍ଡା ଗୋଟେ ତୋଳିଲି। ବାଇଗଣ, ଜହ୍ନି, ଭେଣ୍ଡି ପ୍ରତ୍ୟେକ ପରିବା ତୋଳିବି। ତୋଳିକି ହେଟୁ ତାକୁ ଏବେ କାଟୁଛି କାଟିକି, ରୋଷେଇ କରିବି ଆଉ।
ଆଉ ବାଡିରୁ ଡେଲି ପରିବା ବାହାରିଛି ନ କି?
ଡେଲି ପରିବା ବାହାରୁଛି, ଡେଲି ପରିବା ଲଗା ହଉଛି। ଗଣ ଗଛ ଲଗା ହେଇଛି ସେ ମାନେ ଆଉ ଫଳ ହଉନି। ଆଉ ଗୋଟେ ବାଇଗଣ ଗଛ ତାକୁ ଉପାଡି ଦେଇକି, ଆଉ ଗୋଟେ ବାଇଗଣ ଗଛ ଲଗେଇବୁ ଆଉ।
ଫଳ ହେଇ ସାରିଲା ପରେ
ଆଉ ତମର ସେଠି କଣ ପନିପରିବା ହେଇଛି?
ଆମର ଏଠି ଅଳ୍ପ ସେ ଲଙ୍କା ଫଙ୍କା ଗଛ ଶାଗ ଫାଗ ଏମିତି ଲଗେଇଚୁ ଆଉ। ଆଉ ଏତେ ଲଗେଇନୁ କିଣିକି ଖାଇଦଉଛୁ ଆଉ ଏକୁଟିଆ ପାରୁନି ସେଇ ଲଙ୍କା ଯୋଉ କଖାରୁ ଡଙ୍କ ଏମିତି ଶାଗ ଦିଟାଆଣି ଲଗେଇଛୁ ଫୁଲ ଗଛ। ସୋ ଗଛ ଗେଣ୍ଡୁ ଗଛ ପୋଦିନା ଗଛ ଆଉ ତୁଳସୀ ଗଛ।
ହଉ ତାହେଲେ। ହଉ ତାହେଲେ ମୁଁ ଯାଉଛି ଟିକେ ନା ଜଳଖିଆ ବନେଇଦେବି। ପୁଅ ଟିକେ ସ୍କୁଲ ଯିବ ଆଉ ରଖୁଛି।
ହଉ।